ହାଲୋ।
ହାଲୋ ହଁ।
କଣ କରୁଚୁ?
କିଛି ନାହିଁ ବସିଛି ତୁ କଣ କରୁଛୁ?
ଏଇ ବସଚି ଆଉ।
ଏ ତୁ ସେଦିନ ଯୋଉ ଚିକେନ କଷା କରିନଥିଲୁ ହାଲୋ ମତେ ଟିକେ ତା ରେସିପି ଟା ଟିକେ କହିବୁ?
ଚିକେନ କଷା ରେସିପି କାହିଁ ତୁ କରିବୁ କି?
ହଁଅଁ। ହଁ ଟିକେ କଅନି? କେମିତି କସିଲୁ ମତେ କଣ କଣ ଦରକାର ମତେ କଅ ମୁଁ ନେଇ ଆସିବି ସେଇ ସେଇ ଜିନିଷ ଗୁଡା।
ଆ ପଥମେ କଣ କରିବୁ କଅନି ଚିକେନ ନେଇ ଆସିବୁ। ଆଉ ତା ଦେହରେ ଚିକେନ ଭଲସେ ଧୋଇଧାଇ ଦବୁ ହେଲା।
ହଁଅଁ।
ଆଉ ତା ଦେହରେ ସୋରିଷ ତେଲ ହଳଦୀ ପକେଇକି ଟିକେ ଗୋଳେଇ ଗାଳେଇ ଦେଇ
ହୁଁ।
ରଖିଦବୁ କିଛି ସମୟ ପାଇଁ।
ହୁଁ ତାପରେ?
ତାପରେ କଣ କରିବୁ ନା ପିଆଜ ବଢିଆ ସେ କାଟିଦବୁ ହେଲା।
ବଡ଼ ବଡ଼ ପିସ୍ କରିକି ନା ଛୋଟ ଛୋଟ ପିସ୍ କରିକି।
କିଛି କାଟିଦବୁ ଜାରିବା ପାଇଁ ଆଉ କିଛି କଣ କରିବୁ କହନି ଏଁ ଇଏ ବାଟିବା ପାଇଁ ହେଲା।
ହଉ।
ବାଟିବା ପାଇଁ ଟିକେ କାଟିଦବୁ ଆଉ ଜାରିବା ପାଇଁ କାଟିଦବୁ ହେଲା। ରସୁଣ ଚୋପା ଛୋପା ଛଡ଼େଇ ଦବୁ ଆଉ ଅଦା ଛଡ଼େଇ ଛାଡ଼େଇ ଦେଇ କାଟିକୁଟି କି ରଖିବୁ ହେଲା କାଟି କୁଟି କି ରଖ କାଟିକୁଟି ରଖିଲା ପରେ କଣ କରିବୁ କନି ଆଉ ତାକୁ ବାଟି ଦବୁ ସେଗୁରାକ ଅଦା ପିଆଜ ରସୁଣ ତାକୁ ବାଟି ବୁଟି ଦବୁ ହେଲା ଆଉ ଟମାଟୋର ଟିକେ କଞ୍ଚାଲଙ୍କା ଟିକେ ତାକୁ କାଟିକି ରଖିବୁ ତା ପରେ କଣ କରିବୁ ନା ସୋରିଷ ତେଲ
ହୁଁ।
ସୋରିଷ ତେଲ ଆଣିବୁ ତୁ ଯୋଉଥିରେ କରିବୁୁ ତୋର କଡେଇରେ କର କି ପ୍ରେସର କୁକର ରେ କର
କଢେଇରେ କଲେ ଭଲ ଲାଗିବ ନା ପ୍ରେସର କୁକର କଲେ ଭଲ ଲାଗିବ।
ତୁ ହାଣ୍ଡିରେ ବି କଲେ ଭଲ ଲାଗିବ ତୋ ଇଛା।
ହଉ।
ହେଲା।
ସେଇ ଯୋଉ ଚିକେନ କଷା ସହିତ କଣ ଲଗେଇକି ଖାଇଲେ କହନି ଭଲ ଲାଗିବ ରୁଟି କରିବି ନା ନାନେ କରିବି?
ତୋର ଯୋଉଟା ତୋତେ ଯୋଉଟା ପସନ୍ଦ ଆସିବ ରୁଟିରେ ମୁଁ ଭାବଛି ଭଲ ଲାଗିବ।
ହଉ ଆଉ ରୁଟି କରିଦବା ଆଉ ଆଜି ରାତିକୁ କରିବି ତ।
ହଁ ରାତିକୁ ଆଜି କ ଆଜି କଣ ମଙ୍ଗଳବାରଟାରେ ଖାଇବୁ କାଲି କରି ଖାଇବୁ ନା ଆଜି ମଙ୍ଗଳବାରେ
ଏ ହେ ମୁଁ ଭୁଲି ଯାଇଥିଲି ଆଜି ମଙ୍ଗଳାରେ ଏ କାଲି କରିକି ଖାଇବା ଆଉ ଚିକେନ ଟା ଆଉ।
ହଁ କାଲି କରିଦବୁ ବଢିଆ ସେ କରିକି ଖାଇବୁ ଆଉ।
ହଁ ଯୋଉ ତେଲ ପକେଇବି ତାପରେ କଣ କରିବି?
ଉଁ ତେଲ ପକେଇଲା ପରେ କଣ କରିବୁ କହନି ଉଁ ତେଜପତ୍ର ଗୋଟେ ଚିନି ଟିକେ ଆଉ ପକେଇକି ପିଆଜ ପକେଇ ଦବୁ ପିଆଜ ପକେଇକି ଜାରି ଜୁରି ଦବୁ। ସେ ଟିକେ ହେଇଗଲା ପରେ ପିଆଜ ଟିକେ ହେଲା ପରେ। ମ ସଲା ବାଟି ଦବୁ ତାକୁ ପକେଇ ଦବୁ।
ହୁଁ।
ପକେଇଦବୁ ଟମାଟୋ ପକେଇକି ତା ଦେହରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ଆଉ ମସଲା। ଆଉ ସବୁ ମସଲା ଗରମ ମସଲା, ଚିକେନ ମସଲା। ଆଉ ହଁ ଜିରା ଗୁଣ୍ଡ ଧଣିଆ ଗୁଣ୍ଡ ପକେଇକି
ଟିକି କି ମସଲା ଫାଷ୍ଟରୁ ଆଉଥର କହନି।
ଯୋଉ ଗରମ ମସଲା ପକେଇବୁ। ଚିକେନ ମସଲା ପକେଇବୁ ଧଣିିଆ ଗୁଣ୍ଡ। ଆଉ ଜିରା ଗୁଣ୍ଡ।
ହଁ।
ପକେଇକି ତାକୁ ଭଲ
ମ-ମଟନ୍ ମସଲା ଟିକେ ପକେଇବା କି ବାସ୍ନା ହେବ ମଟନ୍ ମଟନ।
ଆଉ ପକେଇଦବ ତୋର ମଟନ ବା-ବାସ୍ନା ଦରକାର ପକେଇଦବୁ ଆଉ। ମାଂସ ମସଲା ଆଉଛି ହଁ। ପକେଇ ଦେଇକି ଭଲସେ କସିବୁ।
ପୁରା ମାନେ ଯେ ପ କେମିତି କେତେ କେତେ ସମୟ ମିନିମମ କଷିବି?
ଦଶ ପନ୍ଦର ମିନିଟ୍ ଆଗେ ମସଲା କସିବୁ ମସଲାର ବାସ୍ନା ଯେତେ ପଳେଇବ କଞ୍ଚା ବାସ୍ନା ତାପରେ ଚିକେନ ପକେଇ ଦବୁ।
ଦୌଡ ପୁରା ଗୋଳେଇ ଗାଳିଗି ଯୋଉ ଚିକେନ ର ରଖିଥିବି ଯଉ ହଳଦୀ ଲ ଲୁଣ ଫୁଣ ଦେଇକି ଯଉଟା ଗୋଳେଇକି ରଖିଥିବି।
ହଁ ସେଇଟାକୁ ପକେଇ ଦବୁ।
ହଁ ତାପରେ ତାକୁ ପୁଣିି କଷିବି।
ହଁ ତାକୁ କଷିବୁ ସିଏ କସିବୁ ମାନେ ସିଏ ନିହାତି ଅଧେ ଘଣ୍ଟା ଖଣ୍ଟେ କଷାହବ।
ହଁ।
ହଁ ବଢିଆ ସେ କଷିଲା ପରେ ପୋଡିବୁନୁ। ମଝିରେ ମଝିରେ ଦେଖୁଥିବୁ ପାଣି ଫାଣି ଗରମ ପାଣି ରଖିଥିବୁ ଗରମ ପାଣି ଟିକେ ଟିକେ ଦବୁ।
ହଁ।
ହେଲା
ଆ ଚିକେନ ଆଳୁ ପକେଇ ବିନି?
ଏ ତୋର ମେନ ଆଳୁ ମୁଁ ଭୁଲି ଯାଇଛି ଆଳୁ ଟା ଟିକେ ଭାଜିକି ରଖିଥିବୁ ହେଲା। ତେଲରେ ତାପରେ ହଁ। ଚିକେନ ଟିକେ ହେଲା ହେ ମାନେ ହେଇ ଆସୁଥବ ଅଧା ଅଧୀ ତାପରେ ଆଳୁ ପକେଇବୁ। ଆଗରୁ ପକେଇଲେ ଆଳୁ ବୋହିଯିବ ସିଝିକି।
ହଉ ହଉ ତାପରେ
ହେଇଗଲା ପରେ ସେ ତା ହଁ ଚିକେନ ଅଧା ଅଧୀ ହେଲା ପରେ ଆଳୁ ପକେଇବୁ। ପୁଣି ତାକୁ ଟିକେ କଷି କାସିକି ଯେମିତି ହେଇଯିବ କଷା ଟିକେ ବାହାର କରିକି ଖାଇଦବୁ ହେଲା।
ହଁ।
ହଁ କଷା ଟିକେ ବାହାର କରି ଖାଇଦେଲୁବୁ ତାପରେ କଣ କରିବୁ କନି ଗରମ ପାଣି ଦବୁ। ହେଲା ଥଣ୍ଡା ପାଣି ଦେବୁନୁ ଭଲ ଲାଗିବନି ନହେଲେ। ହଁ ଗରମ ପାଣି କରି ରଖୁଥିବୁ ଗରମ ପାଣି ଦବୁ ଗରମ ଗରମ ପାଣି ଦେଲା ପରେ ତା ଲୁଣ ଟା ବଡ ଠିକ ସେ ପକେଇଦବୁ ନହେଲେ ଗଲାନ
ଲୁଣ ଟା ମିନିମମ୍ ଗୋଟେ କେଜି ଚିକେନ ରେ କେତେ ଲୁଣ ପଡିବ କନି କହିପାରିବୁ?
କଣ ତୁ ଦେଖିକି ପକେଇବୁ ଦି ତିନି ଚାମଚ କଣ ପଡିବ ଦେଖିବୁ ତମ ଚାମଚ ଅନୁସାରେ ଦେଖିବୁ ନ ହେଲେ ତୋ ହାତରେ ଯଦି ପକେଇବୁ ତୋ ହାତ ଅନୁସାରେ ଦେଖ ଖିବୁ ଆଉ କଣ କହିବି ସ୍ଵାଦ ଅନୁସାରେ ଲୁଣ ଆଉ। ଲୁଣିଆ ଯଦି ହେଇଗଲା କଣ କରିବୁ ସେଠି କିଏ ଥିବେ ନହେଲେ ତାଙ୍କୁ କହିବୁ ଟିକେ। ଦେଖିଦେବେ ବୋଉ ବି ଏ
ହଁ ଦେଖିବା ବୋଉ କୁ କଇବି ବୋଉ ପକେଇଦବ ବୋଉ କୁ କହିବି ଟିକେ ଲୁଣ ପକେଇଦବ ଆଉ।
ହଁ ସେ ପକେଇଦେଲେ ଯୋଉ ସେ ଠିକି ହେଲା ପରେ ବେଶି ପାଣି ଦବୁନୁ ହେଲା।
ଅଳ୍ପ ପାଣି ଦେବି ଯେମିତି ଟିକେ ମାନେ ବଢିଆ ଲାଗିବ ଟିକେ ମାନେ ସୁୁଖ ଶୁଖିଆ ଟାଇପ ର ଖାଇବାକୁ ହୁଁ ତାପରେ ଧଣିଆକୁ ପତ୍ର କାଟିକି ପୁରା ଗୁଣ୍ଡୁ ଗୁଣ୍ଡ ଗୁଣ୍ଡ ଗୁଣ୍ଡୁ କରିକି
ଆଉ ଓଲ୍ହେଇଲା ଓଲ୍ହେଇଲାବେଳ କୁ ଟିକେ ଗରମ ମସଲା ପକେଇବୁ।
ଗରମ ମସଲା ପ୍ୟାକେଟ୍ ବାଲା ପକେଇବି ନା ଯୋଉ ଗୋଟା ବାଲା ଆଣିକି ଗ ଗୁଣ୍ଡ କରି ପକେଇବି?
ଗୋଟା ବାଲା ବାସ୍ନା ବି ବଢିଆ ତୁ ଯଦି ଭଲସେ ଭାଜିକି ଗୁଣ୍ଡ କରିପାରିବୁ କରିବୁ।
ତାହେଲେ ଗୋଟା ବାଲା ନେଇ ଆସିବି ଆଉ।
ହଁ ଗୋଟାବାଲା ତାକୁ ଭାଜିକି କରିବୁ ହେଲା।
ହଉ ହଉ।
କଞ୍ଚା ସେମିତି କରିବୁନୁ ଭଲ ଲାଗିବନି।
ତାକୁ ଆଗେ କଢେଇରେ ତେଲ ପକେଇ ଭାଜିବି ନା ସେମିତି ଭାଜିବି?
ନା ତେଲ କଣ ପକେଇବୁ ତାଧେରେ ସେମତି ଭାଜିବୁ କଢେଇ ତାତିିଲା ପରେ ହଁ।
କଢେଇ ତାତିଲା ପରେ ତାକୁ ପକେଇକି ସେମିତି ଟିକେ ଖାଲି ଭାଜିବି। ଭାଜିକି ତାକୁ କାଢିକି ତାକୁ ଗ୍ରାଇଣ୍ଡିଙ୍ଗ କରି ତାଧେରେ ପକେଇବି ଆଁ।
ହଁ ହଁ ତାକୁ ଭଲସେ ଚୁରି ଦେଲେ ବି ହବ ମଁ। ଛେଚି ଦବୁ ନହେଲେ ଛେଚାରେ ହଁ ଛେଚାରେ ବି ହେଇଯିବ।
ଛେଚି ଦେବି ନହେଲେ ଭଲ ହବ ବୁଝିଲୁ। କାଇଁ ଗ୍ରାଇଣ୍ଡିଙ୍ଗ କରିବି ବେଶୀ ଗ୍ରାଇଣ୍ଡିଙ୍ଗ ହେଇଯିବ ଛେଚି ଦେଲେ ଭଲ ହବ ଦେ ଗୋଟାଏ ଗୋଟାଏ ରହିଲେ ଏ ମାନେ ପାଟିକୁ ଟିକେ ସ୍ମେଲ ଆସିବ କଣ କଣ ପଡ଼ିଛି।
ହଁ ଟିକେ ସେ ଗୋଟା ମସଲା ରୁ ଯଦି ଯୋଉ ତେଲରେ ପକେଇଲା ବେଳେ ବି ଟିକେ ପକେଇ ଦେଇଥିବୁ ଆହୁରି ବଢିଆ।
ଏଇ ଯେତେବେଳେ ଯୋଉ ଫାଷ୍ଟରୁ ଯେତେବେଳେ ଯୋଉ ତେଜପତ୍ର ପକେଇଛୁ ଚିନି ପକେଇଲା ବେଳେ! ଆ ଯଦି ହବ ଯଦି ପକେଇଦେବି ଆଉ। ସେଇ ଗୋଟା ମାସଲାରୁ କଣ ଭଲ ବାସ୍ନା ଆସିବ?
ହଁ ବଢିଆ ବାସ୍ନା।
ହଉ ପକେଇଦବା ଆଉ ତା ଦିହରେ ଆଉ। ହୁଁ ତୁ ଆସିବୁ କଉନ, କଁ?
ଦିନରେ କଲେ ଭାତ କରିଦବୁ, ନହେଲେ ରାତିରେ କଲେ ରୁଟି ସାଙ୍ଗରେ କରିକି ଖାଇବୁ ଆଉ ଆଜି କରିବୁନ କାଲି କରିବୁ।
ଭାବୁଛି ଦିନରେ କରିଦେବି ଭାତ ଡାଲି ଚିକେନ କଷା ବୁଝିଲୁ!
ହୁଁ।
ତାପରେ ରାତିକୁ ଟିକେ ରଖିଦେବି
ହୁଁ ହଁ ସିଏ ଯୋଉ ଆଉ କାକ କାକୁଡି ଟିକେ କରିଦବୁ ଯୋଉ ସାଲାଡ କରିଦବୁ।
ହଁ ବେ ଦହି ଟିକେ ଆଣିକି କାକ୍ କୁଡ଼ି ସାଲାଡ୍ ଟିକେ କରିଦେବି।
କାକୁଡି ସାଲାଡ କରିଦବୁ ବଢିଆ ଲାଗିବ ଆରାମ ସେ ଖାଇଦବୁ ଦିନରେ। ତାପରେ ସ ହଁ ତାପରେ ରଖିଦେଇଥିବୁ ରାତିରେ ରୁଟିରେ ଖାଇବୁ ଆଉ।
ହୁଁ। ଆଉ କଣ କହୁଛୁ?
ଆଉ ଆସି ଆଉ ଆସିବି ମୁଁ ବା ଯିବି ଏଇ ରଜ ଥିବ। ଦି ଦିନି ଖଣ୍ଡେ ଥିବ ଯିବି ଆଉ।
ହଉ ମୋ ଲାଗି ମୋ ଲାଗି ପାହାଳରୁୁ ରସଗୋଲା ଆଣିବୁ।
ରଶ ଗେଲା ନେଇକି ଯିବି।
ହଁ ବାଳଳୁ। ପାଳରୁୁ ରସଗୋଲା ଆଣିବୁ। ଆଉ ଯଦି କଣ ମୋ ଲାଗି ଯଦି କଣ? ଡ୍ରେସ୍ ଖଣ୍ଡେ ଆଣିବୁ ଯଦି ଆଣିବୁ ଆଉ
ହଁ ମୁଁ ଗଲାବେଳେ ତେ ପାଇଁ ନେଇକି ଯିବି ଆଉ
ରଜ ପାଇଁ।
ହଁ ଆଉ ରଜରେ କୁଆଡେ ବୁଲିବାକୁ ଯିବେ ନା କଣ?
ହଁ ଯିବାନି ବୁଲିବାକୁ ନଗଲେ କଣ ହବ? କୋଉଠିିକି ଯିବା କହନି ହୁଁ?
କିଛି ଭ ଲାଗି ନି।
ନା ବେ ଏ ବର୍ସ ଲାଗିନିଁ। ଲଗେଇନାହାନ୍ତି ବୋଧେ ଲଗେଇବେ ଆଉ ବୁଝିଲୁ ମହାବିନାୟକ ଯିବା।
ହଉ ଯିବା ଆମେ ଯୁଆଡେ ହେଲେ ବୁଲିବାକୁ ଯିବା ଆଉ ଯାଏ ଆଉ
ହଁ ଦେଳି ଲଗେଇନାହାନ୍ତି ଦେଳି ଲଗେଇନାହାନ୍ତି। କହିଲେ ଲଗେଇବେନି କି?
ଆମ ଗାଁ ତ କେତେ ଦୋଳି ଲାଗେ ଯାହା ହେଲେ ଲଗେଇବେନି।
ହୁଁ ଲଗେଇବେ ପା। ଲଗେଇଵେନି ଆହୁରି ରହିଲାଣି ରଜ କେତେ ଦିନି ରହିଲାଣି ସେ ଲଗେଇବେନି ତାଙ୍କୁ ପୁଣି କା ଚିରାଚିରି କରିକି ପୁଣି ଦୋଳି କଲାବେଳକୁ ତାଙ୍କୁ ପୁଣି ଟାଇମ ଲାଗିବ ନା
କଠକଣଚିରିବେ ବାଉଁଶ ଷରେ ଲାଗିବ ନା?
ଆଉ ସେଇ ହଁ ସେଇ ବାଉଁଶ ଚିରି କି।
ହଁ ହଁ ସେ ଆରାମେସେ ଲଗେଇବେ ଖେଳିବାକୁ ଯିବା ଜୋର ଖେଳିବୁନୁ। ଗଳି ପଡ଼ିବୁ କେତୋଳେ।
ହଁ। ଥିରି ଖେଳିବି ଏଇ ଯୋଉଟା ଦେଖିନୁ ପୁରା ବୁଲି ବୁଲିକି ଓପୁରୁ ଯିବ ପୁଣି ବୁଲି ବୁଲି ତଳକୁ ଆସିବ।
ହଁ।
ସେଇ ଦୋଳିରୁ ସେଇ ଦୋଳି ଟା ଏଥର କହିଚି କରିବାକୁ। ହଁ ସେ ଭାଇ ହେରିକା ସବୁ କରିବେ ତ ତାଙ୍କୁ ସବୁ କହି କିଛି କରିବାକୁ।
ବଢିଆ ସେ କହକୁ ଦୋଳି ଟାକୁ ବଢିଆ ସେ ସଜେଇ ସଜେଇ ଦେବେ।
ଫୁଲ ମୁଁ ପା କହିଚି ଫୁଲ ସବୁ ଫୁଲ ଆଣିବେ ଗେଣ୍ଡୁ ଫୁଲ ହେରିକା ସବୁ ଆଣିବେ ତାଦିହ ପୁରା ଭଲସେ ପୁରା ସଜେଇ ସଜିଇ ଦବା ପତର ଆମ୍ବ ପତ୍ର ତୋଳି ଆଣିବେ। ସବୁ ପତ୍ର ପୁରା ପଡିଆସେ ସବୁ ସଜେଇ ଦବା ଓପନିଂଙ୍ଗ୍ ହବ ନା ଭଲ
ହୁଁ ଯାନୁ ଦୋଳିଖେଳା ଯାଆନ୍ତୁ। ମୁଁ ରଜରେ ଆରମ୍ଭ ତା ପୂର୍ବ ଦିନ ଲଗେଇବେ ଯେ ଖେଳିବାକୁ ଆଉ
ମତେ ପା ଡାକିଚନ୍ତି ଫୁଲ ସଜେଇବାକୁ।
ହଁ ତୁ ଆମର ଭଲ ସଜଉ ଆଉ
ହୁଁ ଆଉ କଣ କହୁଛୁ?
ଆଉ କଣ ହଉ ମୁଁ ଯାଏ ଆଉ କଣ କରିବା ଦେଖିବା ଗଲେ କଣ କରିବା? ଦିବା ଆଉ
ହଉ।
ହଉ ହଉ ରଖୁଚି।
ହୁଁ ରଖ ରଖ।
ହଁ।